ହ୍ୟାଲୋ।
ହ୍ୟାଲୋ ଆଜ୍ଞା ନମସ୍କାର ମୋ ଆବାଜ ଆସୁଚି?
ହଁ ଆଜ୍ଞା ଆଜ୍ଞା ପୁରୁରା ନଏଜ ଆସୁଚି ନମସ୍କାର।
ହଉ ଆପଣ ଏବେ କଣ କେମିତି କଣ ଅଛନ୍ତି ହାଲଚାଲ କେମିତି।
ଗରମ ତ ବହୁତ ଆପଣଙ୍କ ଆଡେ ଗରମ କେମିତି କୁହନ୍ତୁ।
ଗରମ ତ ମୁଁ ଯୋଉଠ ଯୋଉଠି ରହୁଛି ମାନେ ପୁରା ପାହାଡିଆ ଏରିଆ ପୁରା। ସେଇଠିକ ତ ଆପଣ ଜାଣିଥିବେ ଗ ପୁରା ଜଳୁଛି ହେଲେ କିନ୍ତୁ ଗୋଟେ ଜିନିଷ ସୁବିଧା କି ଝାଳ ଏତେ ହଉନି କାହିଁକିନା ଆମର କଣ ଏପଟ ହେଲେ ପୂର୍ବ ଏ ଆ ରହିଲେ ଏ ଝାଳ ବେଶୀ। ଗରମ ଟିକେ ଟିକେ କମ ବେଳରେ ହେଲେ ଝାଳ ଯୋଉ ଗଦଗଦ ହେଇ ବାହାରେ। ଏଠି ଝାଳ ଟେ କମ ହେଲେ ଗରମ। ବହୁତ ଜୋରେ ମୋତେ ଯେମିତି ଲାଗେ କଡେଇରେ ଯେ ବାଲି ଗରମ କଲେ ଯେମିତି ଲାଗେନି। ସେମିତି ପୁରା ଲାଗେ ପୁରା ମଣିଷ ଯଦି ବାଲି ଗରମ ଯଦି ଠିଆ ହେଲେ ଯେମିତି ଲାଗେ।
ଝନ୍ ଝାଞ୍ଜି ଆଉ।
ହଁ ପୁରା ହଉ।
ହଁ
ଅ ପୁରା ଦେହ ଶୁଖି ଯାଉଛି ପୁରା।
ହଁ ହଁ ଓ ନାଇଁ ଆମର। ଆମର ଏଠି ଦିନସାରା ଗରମ ଲାଗୁଛି ନୋ ଡାଉଟ କିନ୍ତୁ ଏବେ। ମୁଁ ଆଉ ମୋର ଝିଅ ଛାତ ଉପରେ ବୁଲୁଚୁ ଟିକେ ପବନ ଥଣ୍ଡା ଲାଗୁ ଥଣ୍ଡା ନୁହଁ ଥଣ୍ଡା ନୁହଁ ନର୍ମଲ। ଲାଗୁଛି ତାପରେ ଆମର। ନାଇଁ ସୁଲସୁଲିଆ ନୁହଁ ସୁଲସୁଲିଆକୁ ୟାକୁ କୁହନ୍ତିନି ନର୍ମାଲ। ପବନ ସୁଲସୁଲିଆ ମାନେ କଣ ଟିକେ ମଇଶ୍ଚର ମଇଶ୍ଚର୍ ଥିବ ତମ ପବନରେ ମଇଶ୍ଚର୍। କାହିଁ କୋଉଠି ଅଛି ହେଲା ମଏଶ୍ଚର କିଛି ନାହିଁ ମାନେ ନର୍ମାଲ ପବନ। ଆଉ ଦେହ ରୁ ଝାଳ ଟିକେ ଟିକେ ବହିଲେ ସେ ଥଣ୍ଡା ଲାଗୁଛି ଠିକ ଅଛି କିନ୍ତୁ ଛାତ ରେ ଗଛ ଗୁଡାଇ ମୁଁ ଲଗେଇଛି ଗଛ ତା କାମ କରୁଛି ଛା ତ ଓଳାଓଳି କରୁଛି ମୁଁ ଅଧା ଉଳେଇଛି ମୋ ଝିଅ ଏବେ ଅଧା ଓଲୋଉଛି।
ଅ ଯାହା ହଉ ଯାହା ବଢିଆ ବି ଶିଖେଇଛନ୍ତି ଯାଉ ଭଲ ବି।
ହଁ ଦେଖନ୍ତୁ ଯୋଉ ଆମେ ପିଲାମାନଙ୍କୁ ଗେହ୍ଲା କରିଦଉଛୁ। ସେ କଣ ହଉଛି କହିଲେ ପିଲାମାନେ ତୁମରି ଉପରେ ଡିପେଣ୍ଡେଣ୍ଟ ହେଇଯିବେ। ଭଲ ମନ୍ଦ ସବୁ ଅଛି ଠିକ ଅଛି ପିଲାମାନଙ୍କୁ ଯେତେ ଇଣ୍ଡିପେଣ୍ଡେଣ୍ଟ କରେଇବ ଆଉ ସଂସ୍କାର ଶିଖେଇବ ସେମାନେ ତାଙ୍କ ଲାଇନରେ ହିଁ ରହିବେ।
ସେଇଟା ତ ନିଶ୍ଚିତ ହଁ ହଁ ମୁଁ ବି ଆପଣଙ୍କ ଠାରୁ ଟିକେ ଯୁ ମୁଁ ମୁଁ ବି ଟିକେ ଆପଣ ଠାରୁ ଟିକେ ମାନେ ଟିକେ ଛୋଟ ବୟସରେ ଛୋଟ ଅଛିି ବି ହେଲେ ବି ମୁଁ ଯଦି ଆ କେ ଶିଖିବି ଯଦି ହଁ ପିଲା ଛୁଆ ବି ହେଲା ବି ଆଗେ ପ୍ରଥମେ କଣ କଣ କରିବା ଦରକାର ମାନେ ସମସ୍ତେ କ ଶାସନ କର ଶାସନ କର ପୁଣି କିଏ କହୁଛନ୍ତି ତାଙ୍କୁ ଭଲ ପାଅ ଇଏ କର ସବୁ କର। ମାନେ କଣ କରିଲେ ମାନେ ପିଲା ବି ଟିକେ ନିଜ ଲାଇନରେ ରହିପାରିବେ ଆଉ।
ଦେଖନ୍ତୁ ସେଇଟା ତୁମେ ଶୁଣ କାହା କଥା ଶୁଣିକି କେବେ
ହଁ
କ ଯୋଉ କହନ୍ତିନି। ଯେମିତି ଆମର ପାଞ୍ଚ ଆଙ୍ଗୁଳି ସମାନ ନାହିଁ ସେମିତି କାହା କଥା ଶୁଣିକି ଚାଲିବାଟା ଠିକ ନୁହଁ। ଦୁନିଆର ସମସ୍ତଙ୍କ ଠାରୁ କିଛି ନା କିଛି ଶିଖିବାର ଅଛି। ଠିକ ଅଛି ଆପଣ ସମସ୍ତଙ୍କୁ ଅବଜର୍ଭ କରିବେ। ସମସ୍ତଙ୍କ କାର୍ଯ୍ୟକଳାପ ଦେଖିବେ ସେମାନଙ୍କର ଇ ପୁଟ୍ କଣ ଦେଖିବେ ଆଉଟପୁଟ ତାଙ୍କର କେମିତି ବାହାରୁଛି। ସେଇଟା ଦେଖିବେ ସେଇ ଅନୁସାରେ ନିଜ ପିଲାକୁ ବଢେଇବେ ଦେଖନ୍ତୁ ମୋ ପିଲାର ମୋ ପିଲାର ବୟସ ଏବେ ଆଠ ବର୍ଷ।
ଆଜ୍ଞା।
ମୋ ପିଲା ଦେଖନ୍ତୁ କହିବାର କାପାସିଟି ସେଇଟା ଭଗବାନଙ୍କ ଦିଆ ସେଇଟା ମୁଁ କିଛି କରିପାରିବିନି। ହେଲା ତା ପାଟି ଏବେ ବି ଟିକେ ଲାଗୁଛି ହେଲା।
ହଁ ହଁ।
ପାଟି ଏବେ ବି ଟିକେ ଲାଗୁ ସେଇଟା ମୁଁ କିଛି କରିପାରିବିନି ସେ କିନ୍ତୁ ବହୁତ ସ୍ପିଡ ରେ କଥାବାର୍ତ୍ତା କରେ।
ହଁ।
କଣ ପାଇଁ କି କାରଣ ମୁଁ ତା ସହିତ କମ୍ୟୁନିକେସନ୍ ବହୁତ ରଖିଲି। ମୁଁ ତା ପାଇଁ କି ଚାକିରି ଛାଡ଼ିଦେଲି।
ଓ ହୋ ହୋ ହୋ।
ମୁଁ ତା ପାଇଁ କି ଚାକିର ଛାଡ଼ିଦେଲି ନିଜ କ୍ୟାରିଅର କୁ ସାକ୍ରିଫାଇସ୍ କଲି ମୁଁ କହିଲି ଆଗ ତା ତାକୁ ମୁଁ ଇମ୍ପୋର୍ଟାନସ ଦିଏ।
ହଁ ସେଇଟା ବି କାଁ ନା ସେମାନେ ହଉଛନ୍ତି ଆମ ଫ୍ୟୁଚର୍ ପୁରା।
ନାଇଁ ସେମାନେ ଆମ ଫ୍ୟୁଚର ନୁହଁ। ତାଙ୍କ ଫ୍ୟୁଚରକୁୁ ଠିକ୍ ଆମେ ତାକୁ ଦୁନିଆକୁ ଆଣିଛୁ ନା ଆମ ରେସପନସିବିଲିଟି ତାଙ୍କ ଫ୍ୟୁଚରକୁୁ ଠିକ୍ କରିବା ସେମାନେ ଆମ ଫ୍ୟୁଚର୍ ନୁହଁ।
ହଁ ଆମ ଫ୍ୟୁଚର୍ ଆମର ହଁ ହଁ। ହେଲେ କିନ୍ତୁ ଆମର ଇନିସିଆଲ୍ ଟା ଆଜ୍ଞା ଆଜ୍ଞା।
ଆମେ ଯଦି ଏବେଠୁ ଭାବିଦବା ଯେ ବ ପିଲା ପିଲା ବଡ ହେଲେ ଆମକୁ ପୋଷିବ ଆଉ ତାଲେ ଆମେ ସ୍ୱା
ହଁ।
କଲୁ ନା ଆମେ ତାଠୁ ହୋପ୍ ରଖିଲୁ କାହିଁକି ଆମେ ନିଜ ନିଜକୁ ପୋଶିବୁ ପିଲା
ହଁ।
ପୋଷିବ ପିଲାର କଣ ଆଉ କିଛି କାମ ନାହିଁ। ଯ ଆମ ବେଳେ ପାଞ୍ଚଟା କାମ ଅଛି ପିଲା ବେଳେ ଆଉ ଦଶଟା କାମ ଆସିଯାଇଥିବ ନା। କାରଣ ତା ଜେନେରେସନ୍ ବି ତ ଆଗକୁ ଯାଉଛି। ତ ପିଲାର ଉପରେ କେତେ ରେସ୍ପନସିବିଲିଟି ରହିବ ସେଇଟା ଆମେ ଯଦି କହିବା ଆମର ରେସ୍ପନସିବିଲିଟି ବି ନେ ଆମେ ନଉଥିଲେ ତମେ ନିଅ ଏଇଟା ତ ଠିକ୍ ନୁହଁ ନା କାହାଠୁ କିଛି ହୋପ୍ କରିବ
କାହିଁକନା ଏବେ ଜେନେରେସନ୍ ୱାଇଜ୍ ବି ବହୁତ କିଛି ବି ଚେଞ୍ ଚାଞ୍ଜ ହଉଛି କହିଁକିନା ଆମର ରେସ୍ପନସିବିଲିଟି ରହୁଛି କି ତାଙ୍କର ବି ତାଙ୍କର ଯେମିତି ଗ୍ରୋଥ୍ ଟା ହୋଉ ପୁରା।
ଆମ ଆମେ ଯଦି ଦୁନିଆକୁ ଗୋଟେ ପିଲାକୁ ଆଣିଲୁ ଆମର ରେସପନସିବିଲିଟି ରଉଛି ତାକୁ ସଂସ୍କାର ତାକୁ ଜଜମେଣ୍ଟ ଶିଖେଇବା ତାକୁ ଗୋଟେ ଭଲ ମଣିଷ କରିବା ବାକି ତା ରେସପନସିବିଲିଟି କଣ ସିଏ ତାର ଆମେ ଯୋଉ ଶିକ୍ଷାଟା ତାକୁ ଦବୁ ନା ସେଥିରୁ ସେ ବୁଝିଯିବ ସେଥିରୁ ସେ ବୁଝିଯିବ ଯେ କଣ ଟା କରିବା ଦରକାର।
ହଁ।
ତ ଆମ ଯଦି ଶିକ୍ଷା ଟା ଆମେ ଯଦି ଆରମ୍ଭରୁ ସେଲ୍ଫିସ ରହିବା ଯେ ବଡ ହେଲେ ପିଲା ଆମକୁ ବୁଝିବ ହେଲେ
ହୁଁ।
ସେ ତା ପିଲା କୁ ବୁଝିବ ସେଇ ଶିକ୍ଷା ସେ ପାଇ ଗଲା।
ହଁ।
ତମେ ଶିଖେଇଲ ସେଇଆ ତମେମାନେ ତାକୁ ଶିଖେଇଲ ସେଇଆ ଯେ।
ଯଦି ଆମ ଆମ ଚାଲିଚଳନ ଯଦି ଠିକ୍ ଠାକ ସେ ସେ କାହିଁନା ସେମାନେ ବି ଆମଠୁ ହିଁ ଅବଜର୍ଭ କରିବେ କି ଦେଖିବେ କି ହଁ ସେ କଣ କରୁଛି କଣ ନାଇଁ।
ତୁମେ ଯଦି ତୁମ ବାପା ମାଙ୍କୁ ପଚାରିଲ ତୁମ ଭାଇ ଭଉଣୀ କୁ ପଚାରିଲ ପିଲା ଯଦି ସେଇ ଅଟ ମୋ ସ୍ପିଅରରେ ବଢିଲା ଅଟୋମଟିକାଲି ସେ ବଡ ହେଲେ ସିଏ ବି ତା ବାପ ମାଙ୍କୁ ପ ପଚାରିବ ସିଏ ବି ତା ଭାଇ ଭଉଣୀକୁ ପଚାରିବ।
ଓହୋ।
ସଂସ୍କାର ସେଇଠୁ ମିଳେ ତୁମ କାମ ଟା ଠିକ୍ ସେ କର ତୁମେ ଖାଲି ତୁମ ପିଲା କୁ ସେଇଆକୁ ସେ ଦେଖିଲା ଯେ ମୋ ବାପା ମା ତାଙ୍କ ବାପା ମାଙ୍କୁ ପଚାରିଲେନି ଆଉ ତ ମୁଁ ବି ବଡ଼ ହେଲେ ମୁଁ ମୋ ବାପାଙ୍କୁ ପଚାରିବିନି ମୁଁ ମୋ ପିଲା ଛୁଆକୁ ବି ପଚାରିବିନି ସିମ୍ପୁଲ।
ସିମ୍ପୁଲ ପୁରା ସେମାନେ ନିଜେ ଶିଖିଲେ ଯାହା ଶିଖିଲେ ତାହା ହିଁ ସେମାନେ କରିବେ ପୁରା କାହିଁକିନା ସେମାନେ ଦେଖଛନ୍ତି ସେ ଆସିଛନ୍ତି ପୁରା।
ତମେ ପ୍ରପରଲି ଶିକ୍ଷା ଚାଲ ଜଜମେଣ୍ଟ କାହା ପିଲାକୁ କରିବା ଅପେକ୍ଷା ନିଜକୁ କର ଆଉ ପ୍ରତି ମୁହୂର୍ତ୍ତ ତମେ ଯୋଉ ଭାବୁଛ ଆମେ ଗୋଟେ ବୟ ହେଇଗଲା ଆମେ ପାଠ ଟା ପଢିଦେଲୁ ଏବେ ଆମ ପାଠ ଏଣ୍ଡ ଆମେ ଅନ୍ୟକୁ ଭାଷଣ ଦୋବୁ ନୋ। ପ୍ରତ୍ୟେକ ସମୟରେ ମରିବା ଯାଏଁ ଯେପର୍ଯ୍ୟନ୍ତ ଜୀବନ ତମ ଦେହରେ ଅଛି ଶିକ୍ଷା କରିଚାଲ ଶିକ୍ଷା କେବେ ସରେନି ଜ୍ଞାନ କେବେ ସରେନି ହେଲା ଜ୍ଞାନ ବଢି ଚାଲେ। ଯେତେ ବାଣ୍ଟି ଚାଲିବ ବଢି ଚାଲ ଯେତେ ନେଇ ଚାଲିବ ସେତେ ନେଇ ଚାଲ। ସେ ମତେ କହିଲା ଓଳେଇବା ପାଇଁ ସିମ୍ପୁଲ ଜିନିଷ ଫର୍ ଏକ୍ସାମ୍ପୁଲ୍। ଫର୍ ଏକ୍ସାମ୍ପୁଲ ଝିଅ ମତେ କହିଲେ ମାମା ମୁଁ ଓଳେଇବି।
ହଁ।
ଓଳେଇଲେ କଣ ଅସୁବିଧା ଟା ହେଇଗଲା ଗୋଟେ ଗୋଟେ ମା ମାନେ ଅଛନ୍ତି ଆଁ ମୋ ଝିଅ ଝାଡୁ କରିବ। ତମ ଝିଅ ଯଦି ଛବିଶି ବର୍ଷ ବୟସରେ ବାହା ହେଇସରିଲାପରେ ଝାଡୁ ଟା କରିବ ଏବେଠୁ କଲେ ତାର ପ୍ରାଟିସ୍ କାଇଁ ନହବ। ହେଲା ତ ସେଠି ଯାଇକି ମୁଁ ବାପ ଘରେ ଝାଡୁ କରୁନ ଥିଲି ଏଠି ଆସିକି ମୁଁ ଝାଡୁ କଲି ସେ ଫିଲିଙ୍ଗ ଟା ଆସିବ ସେଠି ଗୋଟେ ଅନ ନେସ୍ ସେରି ଗୋଟେ କୋ କ୍ୱାରେଲ କ୍ରିଏଟ ହବ। କରୁନା ସିଏ। ହଁ ମୁଁ ସେଠି ବି କରୁଥିଲି ମୁଁ ଏଠି ବି କରୁଛି ମୁଁ ପ୍ରାକ୍ଟିସ୍ ଅଛି। ମୋର କିଛି ବଡ ଇସ୍ୟୁ ନୁହଁ ହଁ।
ମୋ ନିଜକୁ ଫରକ ଲାଗିବନି କି। ମୁଁ ତ ଇଣ୍ଟର ବ୍ୟୁ ହିଁ କରିଛି କିଛି ଫରକ ଲାଗିବନି ହଁ ହଁ।
ସିମ୍ପୁଲ ଜିନିଷ ତମେ ପିଲାକୁ ସବୁ ଶିଖେଇ ଦିଅ। ପିଲା ମ୍ୟାରେଜ କରୁ ବା ନ କରୁ। ପିଲା ନିଜ ଗୋଡରେ ଷ୍ଟାଣ୍ଡ କରିପାରିବ ଏକେଲା ରହିବାଟା ପିଲା ଶିଖାଅ ତୁ ଏକେଲା ରହ ତୁ ଏକେଲା ସବୁ କରି ପାରିବୁ କାରଣ ଆମେ ଏକ ଫ୍ୟାକ୍ଟ ହୋଉଛି ଆମେ ଏକଲା ଆସିଛୁ ଏକଲା ହିଁ ମରିବୁ।
ଏକେଲା ହିଁ ଯିବୁ।
ଆଉ ପ୍ରାୟ କାମ ଦେଖ ହଁ ପ୍ରାୟ କାମ ଦେଖ ତମେ ଏକଲା ହିଁ କରୁଛ ନୋ ଡାଉଟ। ଫ୍ୟାମିଲି ତମକୁ ମୋରାଲି ସର୍ପୋଟ କରୁଚି ବଟ ତମେ କେତେ ଦୁଷ୍ଟ ଦୁଷ୍ଟାମୀ କରୁଛ। ତ ସେ ପିଲାଟାକୁ ଏକଲା ଷ୍ଟାଣ୍ଡ କାହିଁ ନ କରରେଇବ।
ନିଶ୍ଚିତ ନିଶ୍ଚିତ ମାମ।
ହେଲା
ଏବେକା ଟାଇମ ରେ ବି ଆପଣ ଦେଖ ଯେତେବେଳେ ମାନେ ଆ ମୋର ବି ଜଣେ ଭାଣିୀଜୀବୀ ଅଛି ମୁଁ ତା ସାଙ୍ଗ ଖେଳେ ବୁଲେ ହେଲେ ସେ ଯେତେବେଳେ ଆମର ଏବେ କ ବୟସ ହେଇଗଲାଣି ତ ଆମେ ସେ ଯୋଉବେଳେ ଯୋଉ ତାଙ୍କର ଯୋଉ ମାନେ କ ଯୋଉ ଖେଳନ୍ତି ଆମର ସେ ବୟସ ବସଗଲେଣି ଯେ ଖେଳ ବି ତାଙ୍କ ଆଡେ ଆମେ ଖେଳିିବ କରୁନୁ ମାନେ ଯେତେଳେ ଇଚ୍ଛା ହୁଏ କି
କାଇହିଁ ଖେଳିପାରିବନି କଣ ବୟସ ହେଇଗଲା ତମକୁ? କାଇହିଁ ଖେଳି ପାରିବନି ସବୁବେଳେ ସବୁବେଳେ ନିଜ ଭି ତରେ ଗୋଟେ ବଛପନାକୁ ବଞ୍ଚେଇକି ରଖ
ଆଜ୍ଞା।
ନିଜ ଭିତରେ ତୁମେ ଯେତେ ବଛପନାକୁ ବଞ୍ଚେଇକି ରଖିବ ନା ତମକୁ ଷ୍ଟ୍ରେସ୍ ସେତେ କମ ଖାଇବ।
ହଁ ମାନେ ମାଇଣ୍ଡ ରେ ବି ସେଇ ସବୁ କିଛି ଅଲଗା କିଛି ଆସିବନି ଆଉ।
ହଁ ତୁମ ଗୋଟେ ମଣିଷ ଭିତରେ ବହୁତ ଚେହେରା ଥାଏ। ସ୍ପ୍ଲିଟ୍ ପର୍ସନାଲିଟି ତମେ ବି ଶୁଣିଥିବ ବହୁତ ଚେହେରା ଥାଏ ଗୋଟେ ରୁଦ୍ର ଚେହେରା ରୁଦ୍ର ଚେହେରା ଥାଏ ଗୋଟେ ବହୁତ କେ ୟା ରିଙ୍ଗ ଚେହେରା ଥାଏ ଗୋଟେ ବଛପନା କୁ ବି ରଖ ପିଲାଙ୍କ ସହିତ ଖେଳିବାକୁ କିଏ ମନା କଲା ତମେ ଆଜି କା ଡେଟ ରେ ସ୍କୁଲରୋ ତମ ସ୍କୁଲ ରେ ତମେ ବାହା ହେଇନ ମ୍ୟାରେଜ କରିବ ସରି ଓଡିଆରେ କଥା ହଉଛି ବାହା ହବ ବଇ ସାରିଲା ପରେ ତୁମକୁ କୁହାଯିବ ତମର ପୁଅ ହଉ କି ଝିଅ ହଉ ଯାହା ହବ ତା ସହିତ ଗୋଟେ ଡ୍ୟାନ୍ସ କର ତମେ କହିବ ମୁଁ ତ ବଡ ହେଇଗଲେଣି ହେଲେ ବି ତାଙ୍କ ସହିତ ତୁମକୁ ପିଲା ହବାକୁ ହିଁ ପଡିବ ତ
ହୁଁ।
ଏଇଟା ସ୍କୁଲ ଏଇ ଯୋଉ ଜିନିଷ ଟା ସ୍କୁଲ ମାନ ଇଣ୍ଟ୍ରୋଡୁସ କରୁଛନ୍ତି ନା ଏଇଟା ବଢିଆ କରୁଛନ୍ତି
ଆଜ୍ଞା ଆଜ୍ଞା ଆଜ୍ଞା।
ଡ ଠିକ୍ ଅଛି ଠିକ ଅଛି କିନ୍ତୁ ମୁଁ ହଁ କୁହନ୍ତୁ କୁହନ୍ତୁ।
ମାନେ ପିଲାଙ୍କ ସାଙ୍ଗରେ ଯଦି ଆମେ ଯଦି ପିଲା ବି ହବା ପିଲାମାନୋନେ ଚାହିଁବେ ବି ସେି ବି ଆମ ସାଙ୍ଗରେ ବି ପୁରା ଭଲରେ ମିଶୁଛନ୍ତି ଫ୍ରେଣ୍ଡଲି ଭଳିଆ ରହୁଛନ୍ତି। ଆଞା।
ସେ ତମକୁ ସବୁ କଥା କହିବେ। ତାଙ୍କୁ ସାଙ୍ଗ ଦରକାର ପଡିବନି ତାଙ୍କୁ ସାଙ୍ଗ ଦରକାର ପଡିବନି। ବୁଝି ହେଲା ସିଏ ନିଜକୁ କେବେ କେବେ ହଁ କେବେ ବି ଏକଲା ଫିଲ୍ କରିବେନି ଆଜିକାଲି ଯୋଉ ସାଙ୍ଗ ସାଙ୍ଗ ସାଙ୍ଗ ସାଙ୍ଗ ହଉଛନ୍ତି ଖରାପ ବାଟକୁ ପଳଉଛନ୍ତି ଖରାପ ବାଟକୁ ଯିବେନି। ତ ତାଙ୍କ ସହିତ ପିଲା ବି ହୁଅ ନା।
ପିଲାମାନୋନେ କେତେଜଣ ଅଛ ମାନେ ଖରାପଟ ପଳେଇ ଯାଉଛନ୍ତି ମାନେ ପିଲାମାନେ କାହା ନିଜ ପିତା ମାମେ କିଛି କହୁନାହାନ୍ତି ବି କେତେବେଳେ ମିଛ କହି ଦଉଛନ୍ତି କଣ କହୁଛନ୍ତି ପୁରା।
କହିବାକୁ ଯାଉଛନ୍ତି ଏସବୁ ଜିନିଷ କାହିଁ ହେଲା ସେଟା କଣ କେବଳ ପିଲାର ଭୁଲ ଆମେ କହିବା ପିଲାଟା ଖରାପ। ହେଇଗଲା କାହିଁ ଖରାପ ହବାକୁ ଗଲା। ତା ପୂର୍ବରୁ ତୁମେ କେତେ ଯାଇଏ କଣ ଷ୍ଟେପ ନେଇଥିଲ। ସେଇଟା ବି ତ ବୁଝିବା ଦରକାର ନା ତାଳି କେବେ ଗୋଟେ
ଆଜ୍ଞା ନାଇଁ ହଉ ଆଜ୍ଞା। ମୋର ଟିକେ କଲ ଆସୁଛି ଆପଣଙ୍କୁ ନହେଲେ ପରେ କଲ୍ କରୁଛି ଆଉ।
ହଁ ଠିକ ଅଛି ଠିକ୍ ଅଛି ହଉ।
ଆଜ୍ଞା ଆଜ୍ଞା ନମସ୍କାର।
ହଁ ନମସ୍କ।